ହ୍ୟାଲୋ
ଶୁଭୁଛି ଟି?
ହଁ ଶୁଭିଲା ହ୍ୟାଲୋ। ହଁ କାମ ସାରିକି ଏବେ ଶୋଇବାକୁ ଆସିଲୁ ଆଉ।
ଆଜି ଖାଇବା ପିଇବା କଣ ହେଇଥିଲା?
ହଁ ଖାଇବା ପିଇବା ରୁଟି, ଭଜା, ପଖାଳ।
ହଁ ଗରମ ବେଳେ ପଖାଳ ଖାଇବା ଭଲ। ଖାଉଛ ଆଉ, ପଖାଳ ଆଉ କଣ କରିଥିଲ?
ପଖାଳରେ ବହୁତ ଆଇଟମ୍ ହେଇଥିଲା, ପଖାଳ ଭାତ ଛୁଙ୍କ ହେଇଥିଲା। ପଟଳ ଆଳୁ ଭଜା, ବାଇଗଣ ଆଳୁ ଭଜା। ଆଉ ଆଉ କଣ ହେଇଥିଲା ବଡି ଚୁରା ଏମିତିଆ ଆଉ।
ଭଲ ଆଉ ଆଉ ସକାଳେ କଣ ଖାଇବାକୁ ହେଇଥିଲା?
। ସକାଳେ ଆଜି ଏ ଆଁ ଭୋଜି ଥିଲା ତ ଆଉ ଘରେ ଏ ବାପା ପାଓ ପଳେଇଥିଲେ ଆଉ ଭାତ, ଡାଲମା, ଭଜା ସେମିତି ପ୍ଲେନ୍ ଆଇଟମ ହେଇଥିଲା ଆଉ।
ଆମର ବି ସେଇୟା ହେଇଛି ଗରମରେ କିଛି କାହାର କରିବାକୁ ଇଚ୍ଛା ହଉନି। ।
ହଁ ପାଗ ଏବେ ଟିକେ ଥଣ୍ଡା ହେଲାଣି।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
ଗରମ ନହେଲା ଆଗରୁ ଯେମିତି ହଉଥିଲା ସେତେବେଳେ ତ କିଛି କରିବାକୁ ଇଛ ହଉନଥିଲା, ଏବେ ଟିକେ ବର୍ଷା ବର୍ଷା ପାଗ ଟିକେ ଥଣ୍ଡା ହେଲାଣି ଆଉ।
ସେପଟେ ବର୍ଷା ହଉଛି ପାଗ କେମିତିଆ?
। ନାଇଁ ଆଜି ସକାଳେ ଏ ମେଘୁଆ ପାଗ କରି ମଝିରେ ମଝିରେ ଯିପି, ଯିପି ବର୍ଷା ହଉଚି ଛାଡୁଛି ଏମିତି ହଉଛି ଆଉ। ଖରା ନାହିଁ ବିଶେଷ। ଉଁ ବର୍ଷା ହବ ଆଉ ବି ଲଘୁଚାପ ହେବ କୁଆଡ଼େ ବର୍ଷା ଦୁଇ ଚାରି ଦିନ? ପାଞ୍ଚଦିନ ଯାଏ।
ଆଉ ତମ ସ୍ୟଡେ ଭଲ ଚାଷବାସ ହେଉଛି?
ହଁ ଚାଷବାସ ଏଇ ବର୍ଷା ଯୋଗୁଁ ଚାଷୀମାନେ ହଇରାଣ ଟିକେ ବର୍ଷା ନ ହେବାରୁ। ବର୍ଷା ହେଲେ ଯାହା ଭଲ ହବ ଆଉ। ଘରେ କିଏ ଶାଶୁ ଶଶୁର? ଆଉ ଦି ଝିଅ। ଅଛନ୍ତି ଆଉ।
ପଢାପଢି କଣ କରୁଛନ୍ତି ନା ଚାକିରୀ ବାକିରି କଣ କରୁଛନ୍ତି?
ନାଇଁ ଆମର ଚାକିରି ବାକିରି କିଛି କରନୁ ଘରେ। ଏଇ ଦି ଝିଅ ପଢ଼ା ପଢ଼ି କରୁଛନ୍ତି ଆଉ। ଓହୋ ତମର କଣ ଖବର?
ହଁ ପ୍ଲସ୍ ଟୁ ସରିଚି ସିବି ଏସ୍ଇ ବୋର୍ଡ଼ରେ ଦେଇଥିଲି ନାଇଣ୍ଟି ପରସେଣ୍ଟ ରହିଛି।
ଆ ହଁ। ଆଉ କୋଉଠି ପଢୁଥିଲ ପ୍ଲସ ଟୁ କୋଉଠି ପଢୁଥିଲ?
ଦଧିଛି ପବ୍ଲିକ ସ୍କୁଲ।
ପ୍ଲସ ଟୁ ଦଧିଚି ରେ କରୁଥିଲ? ହାଲୋ ପ୍ଲସ ଟୁ ଦଧିଚରେ କରୁଥିଲ?
ହଁ ସୁଭିଲା?
ହଁ ହଁ ଶୁଭୁଚି, ପ୍ଲସ ଟୁ ଦଧି
ହଁ ହଁ ବା।
ଅ ହଁ। ଉଁ ଆପରେ ଆଉ କଣ କରିବ?
ତ ଆପଣ କୋଉ ସାଇଡରୁ କହୁଚନ୍ତି କି?
ହଁ ଆମ କଟକ ସାଇଡ୍।
ଆପରେ ଫର୍ମ ଫର୍ମ ପ କେଇଚି ଯୋଉଠୁ ଆସିବ ପଢିବି ଆଉ।
ଆଁ।
ଆପଣ ସବୁ କଁ କଁ ଖାଇଆକୁ ଭଲ ଲାଗେ?
ଖାଇବାକୁ ସେମ ସବୁ ଭଲ ଲାଗେ ଆଉ।
ହ।
ପଖାଳଟା ବେଶୀ ଭଲ ଲାଗେ ଆଉ। ପଖାଳ ସାଙ୍ଗେ ମାଛଭଜା ଆଉ।
ଓ ହୋ।
ପାଖ ପଖାଳ ମାଛ ଭଜା ବହୁତ୍ ଭଲ।
କାଲି ମୋ ଭାଇର ବାହାଘର।
କାଲି? ଆ କେତେବେଳୁ ଯିବ?
ଯିବୁ ସକାଳ ସାତଟାରୁ ବାହାରିବୁ ଲେହେଙ୍ଗା କରିଚି ମେହେନ୍ଦୀ ପାଇଁ ହଳଦୀ ପାଇଁ ସଙ୍ଗୀତ୍ ଗୋଟେ ହବ ହେଇଚି।। କକଟେଲ ହବ କରିଚି ଆଉ
ଅଁ ହଁ।
ଓହୋ ଲେହେଙ୍ଗା କରିଚି କେତେ ପ୍ରକାରର ବାହାଘର ପାଇଁ ଡ୍ରେସ ଯୋଉ ଆଉ ଗୋଟେ ଗୋଟେ ହଳେ ଲେହେଙ୍ଗା କରିଚି। ଆଉ ସଜ ହବାକୁ ଯିବି ପାର୍ଲର।
ପାର୍ଲର ର ହଁ ଏବେ ଆଜିକାଲି ତ ଯାହା ଟିକେ ହେଲେ ପାର୍ଲର ରେ ସଜବାଜ ଆଉ ଘରେ କିଏ ସଜ ହଉଛି। ଯାହା ଗୋଟେ ବାଡେ ଫଙ୍କସନ୍ ହେଲେ ପାର୍ଲର। ଚୁଟିରେ ଚୁଟିରେ ଆ ହଁ କ-ସବୁ କଲର କଲେଣି ଏବେ ଆଉ।
କଟକ ଭୁବନେଶର ସାଇଡ୍ ରେ ଭଲ ସବୁ ଅଛି ନା ସେଇପଟେ ଆମ ଘରଟା। ଆଉ ଟିକେଯାଇ କରିଦ ଦେଲେ ବାହାଘର ଫାହାଘର କଁ ସବୁବେଳେ ଆଉଚି କେତେବେଳେ କେମିତି କରିବା କଥାଆଉ।
ହଁ ଏଇ ଫଙ୍କସନ ଫଙ୍କସନ ହେଲେ କରିବ ଆଉ କଣ ଆଉ।
ଆଁ ଆପଣ ସେପଟେ ପଣା-ସଂକ୍ରାନ୍ତି କଣ ପାଳନ ହୁଏ କେମିତି କଣ ହୁଏ? ଆମେ ଟିକେ ଟାଉନ ଆଡେ ରହିଯାଉଚୁ ତ। ଆମର ଏତେ ମାନେ ବାଗେରେ ହୁଏ ନାଇଁ ପଣାସଂକ୍ରାନ୍ତି ସେପଟେ କେମିତି କଣ ହୁଏ?
ହଁ ପଣା ସଂକ୍ରାନ୍ତି କଣ ପଣା ଆଉ ହଁ ଯୋଉ ମନ୍ଦିରରେ ଭୋଗ ହୁଏ ସକାଳୁ ଭୋଗ ହ କରିବାକୁ ଯାଉ ମନ୍ଦିର ନେଇକି ଏଠି ଆଉ କାଳିଶି ଲାଗନ୍ତି। ନା ହଉ ସେମା
ଆଉ ଏତେ କିଛି ହୁଏନି ଆମର ଟିକେ ଟାଉନ୍ ସାଇଡ୍ ହେଇଯାଉଚି। କିଛି ହୁଏ ନାଇଁ ଏତେ। ଆଉ ରଜ କେମିତି ଗଲା ଭଲ ହେଲା ସବୁ।
ହଁ ଭଲ ହେଲା ରଜ। ଆମର କଣ ଝିଅମାନଙ୍କ
ଏଇଛି
କଁ କହିଲା?
ମୁଁ କହିଲି ମହୋତ୍ସବ ଫହୋତ୍ସବ ବି ସବୁଆଡେ ହଉଚି।
ହଁ ହଁ ରଜ ମହୋତ୍ସବ ସେ ଚାରିଆଡୁ ହଉଚି ଆଉ।
ହଁ ମୁଁ ବା ନେଇଥିଲି ଯୋଉ ଶଙ୍ଖ ଫୁଙ୍କାରେ ସେକେଣ୍ଡ ହେଇଚି।
ହଁ ମୋ ଝିଅ ବି ନେଇଥିଲା ସାନ ଝିଅ ନାଚରେ ପାର୍ଟିସିପେଟ କରିଥିଲା ଉଁ ପ୍ରଥମ ବା ହେଇଛି।
କଣ ସେପଟେ ମାନେ କଣ ଦିଅନ୍ତି ଉପହାରରେ ଆମର ତ ଏପଟେ ସେଇ ପଇସା ଦଶ କୋଡିଏ ଟଙ୍କା ଦିଅନ୍ତି ଏପଟେ କଁ ଦିଅନ୍ତି।
ନାଇଁ ନାଇଁ ଆମର ଏ ସାର୍ଟିଫିକେଟ ଦେଲେ ଆଉ କପ ଗୋଟେ ଦେଇଚନ୍ତି।
! ! ! ! ! ! ହାଲୋ ଯୋଉ ଆଡିଆ ଯାହା ସିଷ୍ଟମ ଆଉ।
ହଁ ସବୁଆଡେ ଆଉ ସେମତି ନୁହଁ। ଗୋଟେ ଜାଗାକୁ ଯାଏ ଆଉ ଗାଁରେ ବି ଯି ଇଏ ଯେତବେଳେ ହଉଥିଲା ଆମର ଏଠି ଆଉ ଗୋଟେ ଠେଇଁ ତି ହଉତୁଲା।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
ସେଠି ବି ଡ୍ୟାନ୍ସ କରିକି ଦିଶ ଟଙ୍କା ପାଇଥିଲା ଆଉ ଉଁ ଦି ଜାଗାରେ ପାଇଛି ଆଉ ମୋ ନାନୀଙ୍କର ବ୍ୟା
ପରିବାପତ୍ର ଲାଗିଛି।
ପରିବା ପତ୍ର କୁନ୍ଦୁରି ଲାଗିଚି କୁନ୍ଦୁରି ଫଳୁଚି। ଆଉ ଉଁ ଜହ୍ନି ଜହ୍ନି ହେଇଛି। କୁନ୍ଦୁରି ଜହ୍ନି ଫଳୁଚି ଆଉ ଆଉ କିଛି ଲାଗିନି ଏ ଆଉ ପାରିଶାଗ ଏମତି ବୁଣା ହେଇଚି ଆଲି
ଓ ଶାଗ ଫାଗ ଭଲ ଭଲ ଶାଗ ଇଚ୍ଛା ହେଲେ ଭଲ ଆଣିକି ପୁରା ତାଜା ତାଦା ଚା
ହଁ ହଁ। ତାଜା ଶାଗ ହଁ ତାଜା ଶାଗ ଖିଆ ହୁଏ। ଆମର ଗୋଟେ ଲେମ୍ବୁ ଗଛ ବି ଅଛି ବୋହୁତୁ ଲେମ୍ବୁ ଫଳେ। ସବୁ ବର୍ଷ ବୋହୁତୁ ବଡ ବଡ ହଏ ଏ ବର୍ଷ କଣ ହେଲା ପୁରା ଲେମ୍ବୁ ସାଇଜି ପୁରା ଛୋଟ ହେଇଯାଇଛି। ଆଉଁ ଏ ଗଛ ପରମାୟୁ ଗଲାଣି।
ଲେମ୍ବୁ ଏପଟେ ବା ଗୋଟେ ଲେମ୍ବୁକୁ ଦଶ କୋଡିଏ ଟଙ୍କାରେ ବିକ୍ରି ହଉଚି ଭଲ ଘରେ ଲେମ୍ବୁ ଗଛ ଲଗେଇଚନ୍ତି ଭଲ।
ଲେମ୍ବୁ ଗଛଟା କେବେଠୁଁ ହେଲାଣି ଆମର କେବେଠୁଁ ଲେମ୍ବୁ କିଣାକିିଣି ହଏନି ସିଏ ବି ସବୁ ସିଜିନରେ ସେ ଗଛରେ ଲେମ୍ବୁ ହୁଏ ସବୁ ସିଜିନରେ କୋଉ ବଁ ଥରକ ବନ୍ଦ ନାହିଁ। କୋଉ ସିଜିନରେ ବନ୍ଦ ହବନି ଫଳ ସରିବ ତ ଫୁଣି ଫଳ ହବ। ହଁ ସରିବ ତ ଫେରେ ହବ। ସରିଲାଳୁକୁ ଫୁଣି ଆଉ ଗୋଟେ ଷ୍ଟେପେ ହେଇସାରିଥିବ ଉଁ ଏମ୍
ଆମର ଏମିତି ପିଜୁଳି ଗଛ ଆମର ସେମିତି ଲାଗିଛି ସପୁରୀ ଗଛ ଲାଗିଛି ଆଉ ସବୁ ଏମିତି ଲାଗିଛି ଆଉ ଫୁଲ ଗଛ ଆମର ପ୍ରବଳ ଛାତ ଉପରେ ସାରା ଫୁଲ ଗଛ।
ହଁ ଆମର ବି ଲାଗିଛି ଆମ ଶଶୁରଙ୍କର ଗଛ ବଛରେ ବହୁତ ଉଁ ତାଙ୍କର ଆଗ୍ରହ। ସେ ଚାରିଆଡ ଗଛ ବୁଛ ଲଗେଇ ଦେଇେଇଛନ୍ତି ପୁରା ଛାତ ଉପ ହଁ ବାରିଯାଏ ତଳ ଯାଏ
ଚାରିଆଡେ ଗଛ ଫଛ ଲାଗିଛି ଆଉ ଆମର ବି ଗୋଟେ ପିଜୁଳି ଗଛ ଅଛି ଯେ ମାନେ ଏ ଏତେ ବଡ ବଡ ହବ କିନ୍ତୁ ଖାଇବାରେ ଖାଇଲା ବେଳକୁ ପୁରା କଷା ଆମେ
ହଁ ମୋ ଜେଜେ ବି ସେମିତି ମୋ ଜେଜେ ବି ସେମିତି ପିଜୁଳି ଗଛ ଲଗେଇଛନ୍ତି ସବୁ ଗଛ ଲଗେଇକି ରାତି ଚାରିଟାରୁ ଉଠିକି ଯାଆନ୍ତି ଫୁଲ ତୋଳିବାକୁ। ଆସିକି ତାକୁ ମାଳ କରି ଆମର ର ମନ୍ଦିର ଗୋଟେ ଅଛି ସେଇଠି ନେଇକି ଦେଇ ଏମତି ସବୁବେଳେ
ଓହୋ! ସବୁଦିନ ମାଳ ହୁଏ?
ହଁ ସବୁଦିନ ହଉଥିବ ମୁଁ ଜାଣିିନହିଁ ମୁଁ ଶୋଇଥାଏ ମୁଁ ଉଠିଲା ବେଳେ ମାଳ ଫାଳ ସରିଯାଇଥାଏ ସବୁ। ଓହୋ ଆପଣ ଶୁଅନ୍ତୁ ହେଲା।
ଉଠିକି ଦେଖିବା।